ଆ।
ହାଲୋ।
ହଁ ଟ୍ୟୁସନ୍ ଛୁଟି କରିଦେଲା?
କଣ କରୁଚ ଦିଦି?
ଛାତରେ।
ହୁଁ କଣ ଖାଇଥିଲ?
ମୁଁ ଏଇ ଖାଇଥିଲି ଭାତ ଖାଇକି ତ ଶୋଇଥିଲି। ଉଠିକି ଆସିକି ଛୁଡା ଭଜା ମିକ୍ଚିର ଯୋଡେ ଖାଇଥିଲି ଆଉ। ଆଜି ବେସନ ତରକାରୀ ହେଇଥିଲା ପଇଡ ଭଜା ହେଇଥିଲା। ଆଉ ପାମ୍ପଡ ବଡ଼ି ଛଣା ହେଇଥିଲା। ଏ ଯୋଉ ତାକୁ ଚୁନଚୁନ କରିକି ତ କାଟକି ପାଣିରେ ପକା ହେଇଯାଇଥିଲା। ଉଁ ଦି ଦିନଠୁ ତାକୁ ଭଲସ ଧୁଆ ଧୁଇ କରିଦେଇକି ତାପରେ ଚାଉଳ ଚୁନା ଚାଉଳ ଚୁନା ଟିକେ ଆଉ ଉଁ ଜିରା ଅତ୍ ନ ଅଦା ରସୁଣ କଚା ଏଇ ଶୁଖିଲା ଲଙ୍କା ତାକୁ ବା ବ ବା ଟିକେ ପେଷ୍ଟ କରିଦିଆ ଦେଇହେଲ।
ହୁଁ
ଆ ଗୋଳେଇକି ତା ପିଠା ଟାଇପ ର ଜା ଜାଗା କରିକି ଭଜା ହେଲା ଆଉ
ହୁଁ ଆଉ ଭାଇ କଣ କରୁଛନ୍ତି
ସିଏ ଭୁବନେଶ୍ୱରସ ରେ ଅଛନ୍ତି। ରଜକୁ କୁଆଡ ଯାଇଥିଲା ବୁଲି ରଜକୁ କୁଆଡ ଯାଇଥିଲା ବୁଲି କେ
ଏଇ ଆମ କଳାପଥରେ ହଉଥିଲା ମହା ଉତ୍ସବ ଯାଇଥିଲୁ ବୁଲିବାକୁ ଆଉ।
ହୁଁ କେମିତି କଣ ହେଇଥିଲା ପଡିଥିଲା ସବୁ ମଳା ସବୁ।
ହଁ ରାମଦୋଳି ବ୍ରେକ୍ ଡ୍ୟାନ୍ସ ଆଉ ଛୋଟ ପିଲାଙ୍କର ଯୋଉ କାର ବୁଲନ୍ତି।
ହୁଁ।
ଆଉ ତାପରେ ମାନେ ଭିତରେ ଗୋଟେ କୂଅ ଟାଇପ ରହିଥିବ ସେଇଠ ନା ଯୋଉ ବାଇକ କି କାର ବୁଲିବ ତା ଭିତରେ। ଆଉ ଲଙ୍କା ଚପ ଗୁପଚୁପୁ ହୁଁ ଗୁପଚୁପୁ ଚାଟ ଦହିବରା ରୋଲ ଆଉ ଆଳୁ ଷ୍ଟିକ୍ ଏଗୁଡା ସବୁ ପଡିଥିଲା ଆଉ।
ହଁ ଆଉ ଗୁଆଡେ ବୁଲାବୁଲି କରିବାକୁ ଯାଇଥିଲ
ହଁ ଯାଇଥିଲୁ ପୁରୀ ଏବେ ଯାଇଥିଲୁ।
ହୁଁ।
ପୁରୀ ଯାଇଥିଲୁ ମାତା ମଠ ଯାଇଥିଲୁ ତା ହଁ ଜଗନ୍ନାଥ ମନ୍ଦିର ତ ଏବେ ରଥଯାତ୍ରା ଚାଲିଛି ପ୍ରବଳ ଭିଡ ଆଉ ଆଉ ତମେ କୁଆଡେ ଯାଇଥିଲ ବୋଲି କୁଆଡେ-
ଯାଇଥିଲୁ ଯେ ପୁରୀ ଯାଇଥିଲୁ
ହଁ।
ନାଷ୍ଟ ଯାଇଥିଲୁ ଯେ ଏତେ ଭିଡ ଆଉ କୁହନା ମାତା ମଠ ଯାଇଥିଲୁ। ଆଉ ସବୁଆଡେ ବୁଲାବୁଲି ଏତେ ଭିଡ ମନ୍ଦିର ଭିତରେ ବତେଲା ଖାଲକରି ପକୁଥାନ୍ତି
ହଁ ଆଉ କଣ କରୁଛନ୍ତି ଘରେ ସମସ୍ତେ।
ହଁ ଘରେ ସମସ୍ତେ ଅଛନ୍ତି ତଳେ ଅଛନ୍ତି ମୁଁ ଏଠି ଛାତା ପରେ ବୁଲୁ କଚ୍ରରିଏ ପବନା ହେଉଛି ତ ବୁଲୁଛି ଆଉ।
ଆଉ ପୁଆ
ଆ ପୁ ଯାଇ ଟିଉସନ ଆସିବ ଆଠଟାରେ
ହଁ।
ଆଉ ରଜରେ କିଏ କିଏ ପିଠା ହେଇଥିଲା।
ରଜରେ ଆମର ତ ଯୋଉ ହେଇଥିଲା ଇଟିଲି ଚକୁଳି ବରା କେକେରା
ହୁଁ କେକେରା ରାନ୍ଧି ଜାଣିଛ କର
କାକରେ ନାାଇଁ ମତେ କାକରେ ଆସିନି। ମତେ ବି ଆସିନି କାକେରା କାକେରା କେହିମତି ତମକୁ ଆସିଛି
ହଁ ମତେ ଆସିଛି ପାଞ୍ଚଶହ କିଲେ ହେଲେ କରିଦେବି ଆଉ ଅଧିକା ହେଲେ କରିପାରିବିନି
କେମିତି କରୁଛ।
ସୁଜି ଯଦି କିଣିଲଟେ ନବା ସେଇଥିରେ ସୁଜି ସୁଜି ଯଦି କିଲୋଟେ ନବ ଚିନି ପାଁଶ ନବ
ହଁ। ମାନେ ତାମାନୋନେ କିଲେ ନେଲେ ଅଧ କିଲେ ଚିନି ଆଉ
ଚିନ୍ନି ହଁ। ଚିନି ମାନେ ହେଇ ହେଇଛି ଅଧ କିଲୋ ର ସବୁ ହବ ନଡିଆ ଉ କୋରି ପା ଯୋଉ ଖଡା ହବ ସେଇଥିରୁ ବି ପକେଇ ପାରିବ ଅଧ କିଲୋ ଚିନି ହେଲେ କିଲରେ ସୁଜି ହେଲେ ଅ ତାକୁ ଯାହିଁ କରିବ ପା ଏଇ କିଲୋଟେ ସୁଜି ହେଲେ। ବେଲେ ହ ଦେଢ ବଲା ହବ ପାଣି ଦବ। କଡାରେ ବଡ କଡା ହେଇଥିବ ବ ବାନ୍ଧ ନହେଲେ ଡେକ୍ଚିରେ କରିବ ବୋଲି ଯାହା କରିବ ଆଉ।
ହୁଁ।
ବେଲେ ଦେଢ ବାଲା ଆବର ପାଣି ପାଣି ଦେଇକି ଅଁ ତାପରେ ପାଣି ଟା ଫୁଟି ଫୁଟିଲେ ସେଇଥିରେ ଲୁଣ। ପକେଇ ଦେଇଥିବେ ଆଗୁଆ ପାଣିରେ ଗୋଟେ ପାଣି ଫୁଟିଲା ପରେ। ଚିନିକି ସୁଜି ଚିନିକି ସୁଜି ତାଙ୍କୁ ମିକ୍ସ କରିଦେଇଥିବ ଗୋଟେ ଉଁ ତସଲା ମିକ୍ସ ମିକ୍ସ ଲଗେଇ ଦେଇଥିବ। ପାଣି ଫୁଟିଲା ପରେ ତାକୁ ଉଁ ମାନେ ଘାଣ୍ଟୁ ଥିବ ଏମିତି, ନହେଲେ ଗୋଟି ହେଇଯିବ। ଆଡେ ଘାଣ୍ଟୁ ଥିବା ଆଡେ ମାନେ ଯା ଢଳା ହଉଥିବ ସୁଜିକି ଚିନି।
ହୁଁ।
ସେଟୁ ଫାଷ୍ଟ୍ ଘାଣ୍ଟି ଘାଣ୍ଟି ଘାଣ୍ଟି ଘାଣ୍ଟି ପୁରା ଜନ୍ତ୍ ପୁରା ଜନ୍ତିଦବ। ଯେମିତି କି ମାନେ ବେଶୀ ନରମ ନୁହଁ। ବେଶୀ ହାଡ଼ ହେଇନଥିବ ଯେମିତି ମାନେ ହାତକୁ ଲାଗୁନଥିବ ମାନେ ଭଲ ସ ଟୋଟଇଥିବ ଏମିତି ମୁଁ ଗାଲା ବୋଲି ତାକୁ ହାଟୁଥିବ ହେଟୁ ତଳକୁ ଓହ୍ଲେଇ ଦବ, ତଳକୁ ଓହ୍ଲେଇଲା ପରେ ନଡିଆ ଠୁ ନଡିଆ କୋରିକି ତ ରଖିଥିବ। ନାଇଁ ନଡିଆ କୋରିକି ରଖିଥିବ ନଡିଆ କୋରିକ ରୁ ନଡିଆ କଡା ବସେଇକି ନଡିଆ। ପକେଇବ ନଡିଆକୁ ଚିନି, ସେଠୁ ଖଡି ଖଡି ପୁରା ଟିକେ ଲାଲ ହେଇଯିବ, ତାପରେ ଓଲ୍ହେଇଲା ବେଳେ ଗୁଜୁରାତି, ଗୋଲମରିଚ ତାକୁ ଗୁଣ୍ଡ କରିକି ପକେଇଦବ। ସେଠୁ ପକେଇ ଦେଇେଇକି କାକେରା ମଣ୍ଡା ପିଠା ଯେମିତି ଘଡା କରଛିମ କରିକି ତାପରେ ଟିକେ ଚାପିଦବ ଚପିଦବ ତେଲ ଗେଇ ପସେଇକି ତାକୁ ଛାଣିବ ଆଉ କଣ।
ହୁଁ ଆଉ କଉ ପିଠା ଆସିଛି?
ଆଉ ପିଠା ମଣ୍ଡା ପିଠା ହେଇଛି, ପୋଡ ପିଠା ଆସେନି।
ମଣ୍ଡା ପିଠା କେମିତି ହେବ?
ମଣ୍ଡା ପିଠା ଏଇଟା ଯେମିତି କହିଲିନି କି, ଏଇଟା ବା କି ସ ଖିଲାରେ ଏମିତି ମାନେ ଢାଳା ହବ, ମଣ୍ଡା ପିଠା ଟା ଏମିତି। ପାଣି ତାକୁ ଆଣକୁ ଆଣ ହେଟ ତିଆରି ପ୍ର ହବ।
କୋଉଟା ମଣ୍ଡା ପିଠା ଯୋଉ ଆଣଟା ସେଟା ମାନେ ଚୁନା ଯେତିକି କରିଥିବା ତାକୁ ପାଣିରେ ଇଏ କରିକି ଆଣ ତିଆରି କରିବା।
ହୁଁ।
ଉଁ ଆଣ ଯେମିତି। କଡା ହଉ ଡେଚି ହଉ ଡେକ୍ଚି ରେ କଲେ ଭଲ ମଣ୍ଡପିଠାକୁ ଆଉ। ଡେକ୍ଚି ବସେଇବା ତାପରେ କଣ ଆଣକୁ ଚାହିଁକି ତାକୁ ପାଣି ଦିଆହବ, ପାଣି ଦେଇକି ତାକୁ ଲୁଣ ପକାହବ। ଯନ୍ତ୍ ଯନ୍ତୁଣୀରେ ଯଦି ସେମିତି ଖାଲି ଖାଇବ ଖାଇବ ନହେଲେ ଯଦି ଖାଲି ନ ଖାଇବ ଟିକେ ଚିନି ପକେଇବ।
ତମ ଇଚ୍ଛା ଯେମିତି ତମକୁ ଭଲ ଲାଗିବ।
ହଁ ମତେ ଏଇ ସା ନଡିଆ ଏଇ ଯୋଉ ନଡିଆରେ ନଡିଆ ମଣ୍ଡା ମୋତେ ଭଲ ମତେ ଏଇ ମୁଗ ମଣ୍ଡାକ ଭଲ ନୁହଁ।
ହଁ ମୁଗ ମଣ୍ଡା ହଉ, ନଡିଆ ମଣ୍ଡା ହଉ, ଛେନା ହଉ, ରାଶି ହଉ, ଯିଏ ଯୋଉଥିରେ ମଣ୍ଡା କଲା।
ମତେ ଏଇ ପିଠାପଣା ବେଶି ଆସୁନି କରି।
ହଁ। ଟିକିଏ ଅଳ୍ପ ଅଳ୍ପ ଯେତେବେଳେ କ ଅ କରିବ ଅଳ୍ପ ଅଳ୍ପ ଦେବେକ ଅଁ ଘରେ। ଟ୍ରାଏ କଲ୍ କରୁନୁ। ଖା ମାନେ ମୁ ହଁ ଟାଇମ୍ ତ ହୋଉନଥିବ ଆଉ ତୁ କଣ ଟ୍ରାଏ କରିବୁ।
ନାଇଁ ନାଇଁ ମୁଁ ଆଉ ନାଇଁ ନାଇଁ ରୋଷେଇ ସବୁ ରୋଷେଇ ଯାହା କୁଏନେ ଯାହା କହୁନ ସବୁ କରିଦେବି। କିନ୍ତୁ ଏଇ ପିଠା ପଣା ନୁହଁ ମୁଁ ଜାଣି ପାରୁନି କିମିତି କଣ ମାଣେ।
ଏଇ ବାନେ ଆଉ ହଁ। ଏଇସବୁ ହେମିତ୍।
ଆଉ ତମ ଆଡେ କଣ ବୁଲିବା ଜାଗା ଅଛି?
ବୁଲିିବା ଜାଗା ଆମଆଡେ ଭଲ ଅଛି। ଡ୍ୟାମ
ଆଉ ଭିମିରା ମୁୁଣ୍ଡିଆ ଅଛି ପରା?
ହଁ। ବଢିଆ ଭଲ ବି ମରାମୁଡିଆ ଉପରକୁ ଯିବା ଚଢି ଚଢିକିନା ଆଉ ଉପରେ ଭୀମ ପାଦ ବର୍ସେରେ ଯାଇ ବାହାରେ।
ହଁ। ନା କେବେ ଯାଇନି। ଆଉ କଣ ଅଛି ଗୋଟେ? ଆଉ ଗୋଟେ କଣ ମହାବୀର ଖୋଲୋ ଅଛି।
ସେ ମହାବୀର ଖୋଲ ଅଛି। ଆଉ ଡ୍ୟାମ ଅଛି ଦଶପଲ୍ଲା ଡ୍ୟାମ ଆଉ ଲଙ୍କା ପୋଡି ତ ଫେମସ ଆଉ ଦଶପଲା ଲଙ୍କା ପୋଡି ଆଉ। ଆଉ ଆସିବୁ ଏ ବର୍ଷ ଦ ଦ ଦଶପଲା ଲଙ୍କା ପୋଡିଥିବୁ। କେତେ ମାନେ ରାମ ଦୋଳି ଏଁ କେତେ କଣ ସବୁ ସବୁ ଜିନିଷ କୋଉ ଜିନିଷ ମିଳିବନି ବୋଲି ସେଠି କହିବୁନି।
ହଁ ଏଇଥରତ ଯାଇଥିଲି ଦେଖୁନ ପଳେଇ ଆସିଲି।
ହଁ ପରା ଲଙ୍କାପୋଡି ଦିନ ବାଣ ଦିନ ଗଲେ ସିନା ହଁନ୍ତା।
ଆଉ ମୋର ଆଡେ ଟିଉସନ ମୁଁ କୁଆଡେ ଯାଇ ହୋଉନି।
କଣ କହିଲୁ?
ମୁଁ କହିଲେ ଆଡେ ମୋର ଟିଉସନକୁ କୁଆଡେ ଯାଇ ଆସି ହୋଉନି।
ହଁ।
ହୁଁ।
ଏ ଏଇ ଏଇ ଏଇବର୍ଷ ଆସିବୁ ମ୍ୟାରେଜ ହେଇଯାଇଥିବତ ତୋର ଏଇ ବର୍ଷ ଆଉ ମତେ ଲାଗୁଚି।
ହଁ ହଁ। ମୋର ପଢା ସରିବ ଯାଇକି ଦୁଇ ହଜାର ତିରିଶ ମସିହାରେ।
ଆଁ ତିରିଶ ମସିହା ହେଲା ବେଳକୁ ଆଉ କେତେ ବର୍ଷ ଯାଣିଲୁଣିଟି?
ହଁ ପରା ଆଉ ଚାରି ବର୍ଷତ ଆଉ କେତେ ବର୍ଷ ଆଉ?
ହୁଁ ହୁଁ ହୁଁ
ମତେତ ଏ ମାତ୍ର ଉଣେଇଶି ହେଇଚି। ହୁଁ। ହଉ ପଚିଶି ଛବିଶି।
ହଁ ହଉ ଯାହାହେଲେ କାମରେ ଗୋଟେ କାମରେ ପଢୁଚୁ ଯଦି କଣ ଗୋଟେ କାମରେ ଗୋଟେ ଜବ୍ ଫବ୍ ରେ ଲାଗେ। ଆଉ ମନ ଦେଇକି ପାଠ ପଢିଲେ କୋଉଁଠି ନ ଲାଗିଲେ କେମିତି ହବ।
ଏବେ ଏଇ ରେଲୁୱେ ପାଇଁ ପରା ପଢ଼ୁଚି। ହଁ ନାଇଁ ଫର୍ମ ପକେଇନି ଏବେ ହଁ ଏବେ ପଢୁଚି।
ହୁଁ।
ଆଉ ଆ ରାତିରେ କଣ ରୋଷେଇ କରିବ?
ରାତିରେ ଭାତ ଅ ଅଛି। ଯାଉଛି ପୋଟଳ ଆଳୁ ଟିକିଏ ଭଜା କରିକି ପୁୁଅ ଆଇଲା ଆସିଲେ ଏନୁ କହିବ କଣ ଖାଇବ ବୋଲି ପୋଟଳ ଆଳୁ ଟିକେ ଭଜା କରିବି ଆଉ ଟମାଟ ବାଇଗଣ ଭାତ ଅଛି ତ ଖାଇଦବୁ ଆଉ।
ଆଉ ଦେହ ଭଲ ଅଛି ତମର?
ହଁ ଭଲ ଅଛି। ବିଉଟି ର ତ ଆଜି ମୁଣ୍ଡ ଫୁଣ୍ଡ କଣ ହଉଚି ଆଉ ବଇଥିଲା ଏଇଖିନା ଆଉ ମୁଣ୍ଡ କଣ ହଉଚି ଆଜି।
ହୁଁ ମୁଁ କହିଲି ମଜା ଲାଗିଚି ଗୋଟେ ତୋତେ ଆଉ।
କାଲି ଫୋନ କରି କରି ସବୁଆଡେ ତିରିଶ ଟା ଗଲ କେ ଥାଉ କହିବନି ନାଇଁ ବା।
ଆଉ କେବେ ଗାଁ ଆଡେ ଆସିବ।
ଗାଁ ଆଡେ ଯାଇନି ତ ବୋ ଏବେ ହନୁମାନ ପ୍ରତିଷ୍ଠା ହଉଥିଲା ଯେ ତିନି ରାତି ଯାକ ନା ଚ ଗୀତ ହେଲା। ବୋଉ ବଡ଼ ମନ ଦୁଖଃ କାଲା କହିଲା ତୁ ଆସୁନୁ ସବୁ ଝିଅ ମାନେ ଆଇଚନ୍ତି। ମୁଁ କହିଲି କୁଆଡେ ଯିବି କିଲୋ ପୁଅ ତ ପଢ଼ୁଚି। ଆଉ କୁଆଡେ ଯିବି ଆଉ କେତବେଳେ ଯିବି ଆଉ।
ହୁଁ ହଁ ଆଉ ଆମ ଆଡେ କେତେବେଳେ ଆସୁନ ଯିବା ବୁଲିବାକୁ।
ମୁଁ ଯାଇଥିଲି କୋଉ ଦିନ କହିଲ ମୋ ଯୋଉ ଗଉରା ମାମୁଁ ମଲା ବେଳକୁ ଯାଇଥିଲି। ଆଉ ଯାଇନି।
ଆସ ଆସ ଆମ ଆଡେ କେତେ
ପଣା ହୁଏ ନା?
ହଁ ଆମ ଆଡେ ପଣା ସଂକ୍ରାନ୍ତି କୁ ଝାମୁ ହେଇକି ତିନି ରାତି ଯାତ୍ରା ହଉଚି।
ଝାମୁକୁ କେବେ ବି ଆମ ଗାଁରେ ରହେନି। ଏବେ ସିନା ଆମ ବାହା ସା ହେଲା ପରେ ଆଉ ଯାଉନି ଇ ଗାଁ କୁ ମାମୁଁ ଘରକୁ ନହେଲେ ମାମୁଁ ଘରକୁ ମୁଁ ପ୍ରାୟ ପ୍ରାୟ ଟାଇମ ଯାଉ। ଆସି ନେଇଥିଲା ବରା ମତେ ରହିବ ରହିବୁ ବୋଲି।
ଆଉ ଟି ବ୍ରିଜ ଆଡେ ଦେଖିଚ ଆଉ ବୈଦେଶ୍ୱର ଟି ବ୍ରିଜ ଦେଖିଚ?
ନାଁ ଦେଖିନି।
ବୈଦେଶ୍ଵର ଟି ବ୍ରିଜ ଏପଟେ ଭଟାରିକା ଆମ ଆଡେ କେତେ କେତେ ଜାଗା ରାମ ମନ୍ଦିର ଯୋଉ ଫତେଗଡ କୋଟଗଡ ପାର୍କ।
ହଁ କୋଟଗଡ ପାର୍କ ଯାଇଥିଲି ରାମ ମନ୍ଦିର ଯାଇଥିଲି। ଆଉ ଏରାକ ସ ସବୁ ଦେଖିଚି କଣ୍ଟେଲର ନୀଳ ମାଧବ। ହଁ ବଢିଆ ବଢିଆ ଜାଗା ଭଲ ଭଲ ଲାଗୁଚି। ମଦରାଜପୁୁର ଝିଅ ଦେଖିଚୁ? ମଦ କେତେବେଳେ ଆସିଲେ ମଦରାଜପୁର ଯାଉନୁ ବିୟୁଟି ହରା ମଦରାଜପୁର ଯିବ ଦେଖୁବୁ ବଢିଆ ଲାଗୁଚି। ଯଉ ଜାଗା ଟା ମାନେ ହୁଁ ଏଇ ଖଣ୍ଡକରେ ଏମିତିଆ ଜାଗା ନହିଁ। ବଢିଆ ଭଲ ଲାଗୁଚି ଜାଗାଟା ଏତେ ମୂର୍ତ୍ତି ମାନେ ଠା କୁକୁର ମାନ ଅଛନ୍ତି ସେଠି।
ହଁ ବା ମୁଁ ଦେଖୁଥିଲି ଇ ଇଏରେ।
କଉଥିରେ?
ଏଇ ଫୋନ ରେ ମ।
ହୁଁ ମଦରାଜପୁର?
ହୁଁ ହଉ ଦିଦି ମୁଁ ରଖୁଜି?
ହଁ।